ହାଲୋ ହଁ ବସଛୁ ଆପଣ କଣ କରୁଛନ୍ତି?
ମୁ ଏ ବସଛି ଆଉ। ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ବର୍ଷା ହଉଚି?
ନାଇଁ ମେଘୁଆ ପାଗ ଅଛି ମର୍ନିଂ ରେ ସୁ ସଖାଳେ ବର୍ଷା ହଉଥିଲା ଏବେ ବର୍ଷା ହଉନି।
ଆମ ଏଠି ତ କଣ୍ଟିନ୍ୟୁ ବର୍ଷା ହଉଚି ରାତିରୁ ଆଉ।
ହୁଁ ନା ମ ରାତିରେ କାଲି ବର୍ଷା ହଉଥିଲା ଏବେ ସକାଳୁ ବର୍ଷା ନାହିଁ ଜଷ୍ଟ ମେଘୁଆ ପାଗ ହେଇକି ଅଛି। ହ
ଓ ହ। ବହୁତ ବର୍ଷା କିନ୍ତୁ ଆମର ଏଠି। ଆଉ କଣ ଖାଇଲ ସକାଲେ?
ସକାଳେ ମାମା କରିଥିଲେ ଉପମା ତରକାରୀ ଖାଇଥିଲି ଆପଣ କଣ ଖାଇଛନ୍ତି?
ମୁ ପକୋଡ଼ି ଚଟଣି ଆଉ ମୁଢି।
ଓ ହୋ ହୋ।
ବର୍ଷା ପାଗ ତ ଖାଇବା
ହଁ ବର୍ଷା ପାଗ ତ ପକୋଡି ତରକାରୀ ଖାଇବା ଭଲ ଲାଗିବ।
ହୁଁ ହୁଁ। ହୁଁ ଆପଣ ତ ସମ୍ବଲପୁର ଆସିନଥିବେ।
ଉଁ।
କଣ ତୁ ସମ୍ବଲପୁର ଆସି ଆସିନଥିବେ
ନାଇଁ
ହଁ
ହୁଁ ହୁଁ
ଆପଣ ଜାଣିଛନ୍ତି କି ନାଇଁ ଏଠି ଗୋଟେ ମାନେ ବିଦ୍ୟୁତପାନ ହୁଏ ଏଟାକୁ ଡ୍ୟାମ ରେ।
ନା ଏତେ ମୋର ମାନେ ସେ ବିଷୟରେ ଜ୍ଞାନ ନାହିଁ।
ହୁଁ ହୁଁ।
ହୁଁ।
ଏଠି କିନ୍ତୁ କେବେ ଆସିଲେ ଦେଖିବେ। ହୀରାକୁଦ ଡ଼୍ୟାମରେ ମାନେ ହୀରାକୁଦ ରେ ବି ଗୋଟେ ସେଟି ବି ଉତ୍ପାଦନ ହୁଏ ଯୋଟା ବଡ। ହୁଁ ବିଦ୍ୟୁତ ଉତ୍ପାଦନ ଆମ ଓଡ଼ିଶାରୁ ଆଉ ଗୋଟେ ଆଉ ଗୋଟେ ହେଇଗଲା ଚିପଲି ମା ଏଇ ଏଇ ଦୁଇ ଜାଗାରେ ହିଁ ବେଶୀ ମାନେ ବିଦ୍ୟୁତ ଆମ ଓଡିଶାର ଉତ୍ପାଦନ ହୁଏ।
ହଁ ସେଇଟା ହିଁ ଉତ୍ପାଦନ ହୁଏ। ସେ ହୀରାକୁୁଦ ଡ୍ୟାମ ରେ ବି ତ ପିଲା ପଡିକି ବୁଡିଯାନ୍ତି ନା ସେଲ୍ଫି ନବା ଟାଇମରେ।
ହଁ ହଁ ସେଟା ତାଙ୍କର ଭୁଲ କିନ୍ତୁ ସେଥିରେ ୱାରନିଙ୍ଗ ଦିଆଯାଇଥାଏ। ସବୁ କିଛି। ସେଠି କୁହାଯାଏ ଯେ କି ଏ ମାନେ ଭିତରକୁ ଯିବା ଭୁଲ୍। ମାନେ ବିପଦଜନକ। ଆପଣ ଭିତରକୁ ଯାଆନ୍ତିନି ଏଠି ବିପଦ ଜନକ କାର୍ଯ୍ୟ। ହ କହିଥାନ୍ତି କିନ୍ତୁ ଯୋଉ ଯିଏ ନ ମାନିକି ଯିବ ଆଉ କଣ କରିବ।
ହଁ ସେଇଟା ତ ବି କ ମନେ ନା
ହଁ ହଁ ନହେଲେ ଲେଖା ହେଇଥାଏ ଆଉ- ୱନିଂ ବି ଦଉଥିନ୍ତି ମଝିରେ ମଝିରେ ଆସିକି ତ ବହୁତ ବଡ଼ା ଡେମ ଟା ନା ପୁରା
ହଁ ବହୁତ ବଡ ଡାମ୍ ଟା ବର୍ଷା ଦିନ ତ ପାଣି ଭର୍ତ୍ତି ହେଲେ ପାଣି ଛାଡିଲେ ଗାଁ ବୁଡିଯାଏ ନା କଣ?
ହଁ ହଁ ଗାଁ ବୁଡିଯାଏ। ଆଉ ଏଠିରୁ ପାଣି ଛାଡିଲେ କଟକ ଭୁବନେଶ୍ଵର। ଆମର ବାରିପଦ ଏଇସବୁ ମାନେ ଏଇ ଏରିଆ ଅ ବହୁତ ବିପଦ ହଉଛି ମାନେ ସେଠି ବୁଡି ଯାଆନ୍ତି ଘର ଘରେ ବ ବୁଡିଯାଏ ଏ ସବୁ ଆଉ
ଘର ବୁଡିବ ସେଠୁ ପାଣି ଛାଡିଲା ଭୁବନେଶ୍୍ୱର ତ ବହୁତ ଡିଷ୍ଟାନ୍ସରେ ଅଛି ନା
ମାନେ କିଛି ଏରିଆ ସେ ଗଁଳି ଏରିଆ ଥାଏନି
ହୁଁ ହୁଁ
ହୁଁ ସେମିତି ଆଉ ଆଉ କଟକରେ ତ ପୁରା ହୁଁ ଯେତେ ପୁରା ଅଛି ସେ ଆ କାଠ ଯୋଡି ଆଉ ମହାନଦୀ ଭିତରେ ଯେତେ ଜାଗା ଅଛି ସବୁ ପାଖାପାଖି ଯେତେ ଅଛି।
ନା ଏ ଯୋଉ ଗାଁ ଯା ବୁଡି ଯାଏ ସେ ଗାଁ ଯାଏ ବୁଡ଼ିଗଲେ ଗଭର୍ଣ୍ଣମେଣ୍ଟ କଣ ସେମାନଙ୍କୁ ସାହାଯ୍ୟ କରନ୍ତି ନା। କଣ ନା ସେମାନଙ୍କ ଘର ଘର ସବୁ ବୁଡିଯାଏ ସେମାନେ ବି ବୁଡିକି ପଳେଇ ଯାଆନ୍ତି।
ଉଁ ସେଟା ତ ଦେଖ ଆଉ ଗମେଣ୍ଟ୍ ସାହାଯ୍ୟ କରନ୍ତି। ଆଁ -ପୁରା ମାନେ ଲିଗାଲ୍ ହିସାବରେ କିନ୍ତୁ କେତେ ଇଲିଗାଲ୍ ହଉଚି କିଏ ଜାଣି ମାନେ ମୋ ହିସାବରେ ତ ମୁଁ ଯେତେ ଶୁଣେ ନ୍ୟୁଜ୍ ରେ ମାନେ ସେତି- ଯେତିକି ଦରକାର୍ ସେତିକି ସାହାଯ୍ୟ ମିଲେନି। ଆଉ ମାନେ ସେଟା ଇଲିଗାଲ୍ କାମ ରେ ହେଇଯାଏ ଆଉ କରପ୍ସନ୍ ହେଇଯାଏ ସେଥିରେ।
ଓ ହୋ ନାଇଁ ଠିକ୍ ଅଛି।
ତ ବହୁତ୍ ଜଣ ଏଠି ଲାଭ ଉଠ୍ ଉଠେଇ ପାରନ୍ତିନି ଆଉ ତାଙ୍କର ଏଇଟା ନିଜେ ହିଁ ପ୍ରୋବ୍ଲେମ୍ ରେ ପଡନ୍ତି କଣ କରିବା ସେଟା।
ହୁଁ ନାଇଁ ସେଟା ବି ଆମେ କଣ କରିପାରିବା।
ହୁଁ -ହୁଁ- ତ ସୁଯ- ମାନେ ସରକାର୍ ଦିଅନ୍ତି କିନ୍ତୁ।
ହୁଁ।
ସମସ୍ତଙ୍କୁ ମିଲିପାରେନି ସେଟା ଆମ ହୁଁ ସମ୍ବଲପୁରରେ କିନ୍ତୁ ସେ ସବୁ ହୁଏ ସମ୍ବଲପୁରର ଯଉ ତଲବ୍ ସାଇଡ୍ ଅଛିନି ସେ ହୀରାକୁଦ୍ ହାଲୋ।
ହୁଁ।
ସେ ତଲପଟ ଗାଁ ମାନେ ସବୁ ବୁଡେ ଆଉ ଘର ଗାଡି ଏସବୁ ତ ଯାଏ ଗଛ ମାନେ ସବୁ ଉପାଡିନିଏ।
ହୁଁ- ହୁଁ।
ବହୁତ୍ ପାଣି ଆସେ ନା।
ହଁ ବହୁତ ପାଣି ଆସୁଚି ଏବେ ତ ବର୍ଷା ଦିନ ଆହୁରି ବହୁତ୍ ପାଣି ହୀରାକୁଦ୍ ଡ୍ୟାମ୍ ରେ ପଶି ଯାଇଥିବ ମାନେ
ଆଉ ଆଉ କଣ ହୁଏ କି ମାନେ ଛତିଶଗଡ୍ ରୁ ପାଣି ଆସେ ନା ଛତିଶଗଡ୍ ଗୋଟ୍ ଡ୍ୟାମ୍ ଅଛି କଉ ନାଁ ଟା ମୁଁ ଜାଣିନି ରାୟପୁରରେ ଅଛି। ତ ସେଇଟା ସେମାନେ କିଛି କହିକି ଛାଣନ୍ତିନି ଏ-ଏ-ଯେତେବେଲେ ଖରା ଦିନ ଥିବ ଖରା ଟାଇମ୍ ରେ କୁ- କୁହାଯାଏ କି ଯଦି ପାଣି ଛାଣିବ ଭଲ ହବ ଆଉ ମାନେ ଛାଣନ୍ତୁ ପାଣି ତ ସେ ଟାଇମ୍ ରେ ସିଏ ଛାଣିବେନି କିନ୍ତୁ ଆ-ବର୍ଷା ଟାଇମ୍ ରେ ତାଙ୍କ ସେମାନେ ଗୋଟେ କୁହନ୍ତି ନା କି ଏଠୁ ପାଣି ଛଣା ଯାଉଚି ଗେଟ୍ ଖୋଲା ଯାଉଚି।
ହୁଁ -ହୁଁ ସେ କୁହନ୍ତି ନି ଏଇ ମଝିରେ କଣ ଗୋଟେ ହେଇଥିଲା ନା ବାଦ ବିବାଦ ଯଉ ଛତିଶଗଡ୍ ଆଉ ଓଡିଶା ଗର୍ମେଣ୍ଟ୍ ତ ଏଇଟାକୁ ହିଁ ନେଇକି ଦି ତିନି ବର୍
ହଁ -ହଁ- ହଁ ସେଇଆ ତ ଅଚାନକ୍ ଯି ଛାଡିଦେବେ ପାଣି ତ ଆମ ଏଠି ବେଶୀ ପାଣି ହେଇଗଲେ ମାନେ ବୁଡ଼ିଯିବନି। ସମ୍ବଲପୁର୍ ମାନେ ଯେତେ ଏରିଆ ଅଛି। ତ ସେତ୍ ଆଉ ଯଦି ସମ୍ବଲପୁର୍ ଗେଟ୍ ଖୋଲିଦବ ମାନେ ହରାକୁଦରୁ ଗେଟ୍ ଖୋଲିଦବ ଡ୍ୟାମ୍ ରୁ ତ କଟକ୍ ବୁଡି ଯିବ।
ହଁ ତମେ କେବେ ହୀରାକୁଦୁ ଡ୍ୟାମ ଯାଇଛ? କେତେଥର।
ଥରେ ଯାଇଛି ବୋଧେ। ମାନେ ଡ୍ୟାମ ମୁ ମାନେ ବେଶି ଯାଇନି କିନ୍ତୁ ସମ ଇଏ ମନ୍ଦିର ଫନ୍ଦିର ଯାଏ ଆଉ ଡମ୍ ଥରେ ଯାଇଥିଲି ଦେଖିଛି। ବହୁତ ବଡ଼ ପୁରା ବହୁତ ବଡ ଏରିଆରେ ଅଛି କିନ୍ତୁ ମାନେ ସେ ଡ୍ୟାମ ଟା ଦେ କ ଡ୍ୟାମ ଟା ମାନେ ବର ସମ୍ବଲପୁର ଡିଷ୍ଟିକ୍ କିନ୍ତୁ ବରଗଡ଼ ଆ ସମ୍ବଲପୁର ତମର ସୋନପୁର ଡିଷ୍ଟିକ୍ଟ ରେ ବି ଅ ସେଇ ଟ୍ୟାମ ଟା ଲାଗିଛି ସ ଝାରସୁଗୁଡା। ଆଉ ହଁ ଏ ସବୁକୁ ମିଶେଇକି ମାନେ ଗୋଟେ ବଡ ଡ୍ୟାମ ପୁରା ସେ ଛତିଶଗଡ ଲାଷ୍ଟକୁୁ ପୁରା ଲାଗିଛି ଆଉ।
ଓହୋ ହୋ ହୋ ଏତେ ବଡ ଡ୍ୟାମ ଟା।
ହଁ ବହୁତ ବଡ ଡ୍ୟାମ।
ହୁଁ ହୁଁ।
ଆଉ ମୁଁ ଶୁଣିଛି ମାନେ ମୋ ସାଙ୍ଗ ଗୋଟେ ଅଛି। ତ ସେ କହୁଥିଲା କି ତା ତାଙ୍କ ସେ ବଡଗଡ଼ର ଥିଲେ ସେମାନେ ତାଙ୍କ ଘର ଥିଲା ବରଗଡ଼ରେ ଆଉ ତାଙ୍କ ଅଜା ଟାଇମରେ ଏ ଡ୍ୟାମ୍ ଖୋଲା ହେଲା ତ। ତ ଡ୍ୟାମ ଖୋଲା ହେଲା ପରେ ପାଣି ଆସିଲା ତ ସେମାନଙ୍କୁ ହଟେଇ ଦିଆଗଲା ସେ ଗାଁକୁ। ତ ସେମାନେ ଆସିକି ଏଇ ଝାସୁଗୁଡାରେ ରହୁଛନ୍ତି।
ନା ସେମାନେ ତ ଗମେଣ୍ଟ ପଇସା ବି ଦେଇଥିବ ରହିବାକୁ ସ ସ୍ଥାନ ବି ଦେଇଥିବ ଆମର ଯେମିତି ଆମର ଏପଟେ କଣ? ଗଞ୍ଜାମ ପଟେ ଆମର ସବୁବେଳେ ବାତ୍ୟା ହୁଏ ନା? ତ ବାତ୍ୟା ସ୍ଥଳୀ ମଧ୍ୟ ହେଇକି ରହିଥାଏ ସ ସ୍କୁଲ ଯାକ ପାଖରେ ଗୋଟେ ଗୋଟେ ବଡ ବଡ ବାତ୍ୟା ସ୍ଥଳୀ ଦଏ ସେଟା ଖାଲି ବାତ୍ୟା ଟାଇମ ରେ ଯେତେବେଳେ ବର୍ଷା ପବନ ହବ ପାଣି ମାନେ ଏମିତି ଆମର ଏଇଠି ଥାଏ ନା ଯ ଆସ ତାରେ ଋଷିକଲ୍ୟା ନଦୀ ଅଛି ସେଇଟା ମଧ୍ୟ ଋଷିକଲ୍ୟା ନଦୀ ବେଳେ ବେଳେ ବର୍ଷ ଦିନେ ଭର୍ତ୍ତି ଗଲେ ଗାଁ ଯାକ ବୁଢୀ ଯାଏତ ସେମାନଙ୍କ ପାଇଁ ସେଇ ଟାଇମ ଆ ଆଶ୍ରୟ ସ୍ଥଳୀ ଯୋଉ ଥାଏ ପାଣି ପୁରା ଭର୍ତି ହେଲେ ସେ ଆଶ୍ରୟ ସ୍ଥଳ ରେ ସେମାନେ ଆସ। ଛନ୍ତି ଆମର କଣ ଆସ୍କାକାଡା ନଦୀ ଉପରେ ଅଛି ନା ତ ନଦୀ ପାଣି ଯଦି ଭ ତି ହେଲା ମାନେ ପୁରା ଫୁଲ ହେଲା ଋଷିକଲ୍ୟା ନଦୀ ତ ଗାଁ ବୁଡିଯାଏ ମାନେ ଆମର ନିଜ ଗାଁ ବି ଯୋଉ ଅଛି ସେଇଟା ଋଷିକଲ୍ୟା ନଦୀ ପାଖରେ ଅଛି ତ ବୋଧେ ଉଁ। ଛଅ ସାତ ବର୍ଷ ତଳେ ଗୋଟଥର ମାନେ ଏତେ ନଦୀ ବର୍ଷା ଦିନେ ପାଣି ହେଇଥିଲା ନଦୀରୁ ପାଣି ଯାକ କ ଗାଁ ଭିତରକୁ ଆସିଲା ଆସି ହରଲେ ସମସ୍ତେ ସେ ଯାଇକି ନଦୀରେ ନଦୀ ଦେବଙ୍କୁ ଯୋଉ ପୂଜା କଲେ ତାପରେ ଆଉ ପାଣିର ସ୍ତର ବଢିଲାନି କମିଗଲା।
ଓହୋ।
ହୁଁ।
ଆମର ଏଠି ତ ସେମ ସେମିତି କିଛି ମୁଁ ଜାଣିନି କେମିତି କଣ ହେଉଛି।
ନାଇଁ ନାଇଁ ଆମର ସେଠି ମାନେ ସେ ଟାଇମ ଯେତେବେଳେ ହେଇଥିଲା ମୁଁ ନିଜେ ଶୁଣିଛୁ ମୋ ବାପା କହିଥିଲେ ସାନ ବାପା ସାନ ମା କହିଥିଲେ ଯେ ଗାଁରେ ଯି ପାଣି ର ମାନେ ଆମ ଘରଟା ଯୋଉଟା ଥିଲା ଆମ ଘରେ ଯଦି ପାଣି ଆସେ ନା ମୁଁ ହଉଥିଲେ ସେ ଘରେ ସେ ଘର ପୁରା ପାଣିରେ ମୋ ପୁଅ କହିଥାନ୍ତୁ ଆଉ ମୋ ସାନ ଅପା ପଳେଇଲା ସେମାନଙ୍କ ଘରରେ ଟିକେ ଉଞ୍ଚ ରେ ଥିଲା ତ ତାଙ୍କର ଟିକେ ପାଣି ଭର୍ତି ହେବା ପାଇଁ ଟିକେ ଟାଇମ୍ ଲାଗିଥାନ୍ତା। ତ ସେଇ ଟାଇମ୍ ରେ ଯେତେବେଳେ ପାଣି ଗାଁ ଭିତରକୁ ଆସିଯିବ ବୋଲି ସମସ୍ତେ ଗାଁରେ ଯାଇକି ପାଣିରେ ପୂଜା କଲେ ପୂଜା କଲା ପରେ ପାଣିର ସ୍ତର କମିଯାଇଚି।
ସେ ଅଣ୍ଡ୍ରି
ବହୁତ ପାଣି ଥିଲା ସେଇ ଟାଇମ୍ ରେ।
ଓହୋ।
ସେ ମାନେ ସେ ଟାଇମ୍ ରେ କଣ ହେଇଥିଲା କହିଲା ଗୋଟେ ବାତ୍ୟା ଆସିଲା ତ ବାତ୍ୟା ହେଇଥିଲା କିନ୍ତୁ ବାତ୍ୟା ର ପ୍ରଭାବ ଆମ ଓଡିଶାରେ ଗଞ୍ଜାମ ଯାଜପୁର ଟା ପଡିିନଥିଲା କିନ୍ତୁ ତା ଯୋଗୁ ଯୋଉ ଆଉ ଯୋଉ ସବୁ ଜାଗାରେ ବାତ୍ୟା ହେଲା ତାର ପାଣିର ସ୍ତର ବଢିବା ଲାଗା ବାମଲେଶ୍ୱର ଦୋଗା ଭାଗା ଆମ ଋଷୁଗୁଲଲା ନଦୀ ଭତ ଆସିଲା। ତ ସେଇ ଟାଇମ୍ ରେ ଯାଇକି ପୂଜା କଲାରୁ ପାଣିର ସ୍ତର କମିଗଲା ସାଙ୍ଗେ ସାଙ୍ଗେ ଗାଁଠି ସାରା ଲୋକ ଯାଇ ଆେ ନଡିଆ କଦଳୀ ସବୁ ଦେଇକି ପୂଜା।
ହଁ ହଁ। କଥା କିନ୍ତୁ ଭଗବାନଙ୍କ ମାନେ ଉପରେ ଗୋଟେ ବିଶ୍ଵାସ। ରଖିବା କଥା ଆଉ ମାନେ ଭଗବାନଙ୍କ କିଛି ଗୋଟେ ଲୀଲା ହେଇଥିବ ଆଉ।
ହ୍ୟାଲୋ।
ଚମତ୍କାର ହେଇଚି ଆଉ। ହଁ ଆମର ଏଠି ମୁଁ ମାନେ ସେମାନେ କହୁଥିଲେ କି ଆମକୁ କିଛି ସୁବିଧା ମିଳିଲାନି ଏବେ ପର୍ଯ୍ୟନ୍ତ ଆମେସ୍ କଲେ ବି ମାନେ ସେ କରିଛନ୍ତି ତ ମଳିବ ମଳିବ କହିକି ସେମାନଙ୍କୁ ଏଟେ ବାହାର କରିଦେଲେ ତାଙ୍କ ଜମି ଗଲା ତାଙ୍କର ଘର ଗଲା ଆଉ ତାଙ୍କୁ କିଛି ମିଳିଲାନି। ଏବେ ତୁ କୁହନ୍ତୁ କିନ୍ତୁ।
କିଏ ଜାଣେ ବିପିହିଲି କିମେଛି, ସେମାନେ ସତ କହୁଛନ୍ତି ୟ କହୁଛନ୍ତିମେ ତ ଡାଉଟ୍ କରିପାରିବା ନା ଆମ ପାଖରେ ଅଣ୍ ଥିବା ଯା କିଛି ନଥିଲା ଯେେ କହିପାର ନା।
ହୁଁ ହୁଁ ସେଇୟା ବି ହେଇଥାଇପାରେ।
ହୁଁ।
ହୁଁ କିନ୍ତୁ ସମସ୍ତଙ୍କୁ ଏଇ ସବୁରେ ସରକାର ଠୁ ମାନେ ମିଳିବା କଥା ସାହାଯ୍ୟ ମିଳିବା କଥା ଯେହେତୁ ଦୋଉଛନ୍ତି ନା
ହୁଁ ହୁଁ।
ହୁଁ ହୁଁ ଆଉ ମୋ ଶୁଣିଚି ମାନେ ଯେମିତି ପଢା ହେଇଛି କି ଆମେ ୟୁଟ୍ୟୁବ ରେ ଦେଖୁଛୁ ତ ଏଠି ଗୋଟେ ବର୍ଷା ବର୍ଷୀ ହେଲେ ସେ ସ୍କୁଲ କି ଗୋଟେ ମାନେ ଗମେଣ୍ଟ ର ଯୋଉ ବଡ଼ ଜାଗା ଥାଏ ସେଠିକୁ ଗାଁର ଲୋକମାନେ ଯାଇକି ରହନ୍ତି ନା
ହୁଁ ସେଇଟା ହିଁ ସବୁ ମାନେ ଆମର ଏପଟେ କହୁଛନ୍ତି ବାତ୍ରା ଆ ଆଶ୍ରୟସ୍ଥଳୀ ବୋଲି ଆମର ଏପଟେ ବହୁତ ଘର ହେଇଛି ମାନେ ଆମର ଏପଟେ କଣ ସବୁବେଳେ ବାତ୍ୟା ହେଲେ ଆଉ ଗୋପାଳପୁର ରେ ହେଇକି ଆମର ଗଞ୍ଜାମ ଟା ବେଶୀ ଆଫେକ୍ଟେଡ କରେ ନା
ହଁ ହଁ ହଁ କୋଷ୍ଟାଲ ଏରିଆ ଆମ ଓଭା ଓଡ଼ିଶାର କୋଷ୍ଟାଲ ଏରିଆ ହୋଉଚି ଗଞ୍ଜାମ ନା।
ହୁଁ।
ବରହମପୁର ପେଣ୍ଡା ତ ସେଠି ବେଶୀ କରି ଆସୁଥିବ ଆଉ ତୋମ ଆଉ ପାଣି ଫାଣି।
ହୁଁ, ଆମର ତ ଏପଟେ ମୋର ମନ ଅଛି ସ୍କୁଲ୍ ଟାଇମୂ ରେ ବେଶୀ ବର୍ଷା ହେଲେ ସ୍କୁଲ୍ ଛୁ ଟି ହେଇଯାଏ, ସେଥିପାଇଁ ଆମକୁ ଆଜି ବର୍ଷା ବର୍ଷା ସ୍କୁଲ୍ ଯିବାକୁ ଇଚ୍ଛା ନଥାଏ।
ହା ହା
ନାହିଁ
ଆମ ଏଠି ତ କେବେ ଛୁଟି ହେଇନି, କିନ୍ତୁ ଅ, ଏ ମାନେ ବର୍ଷାରେ ଇସ୍କୁଲ୍ ନ ଗଲେ ମାଡ଼ ଖାାଉ।
ନାଇଁ ଆମର ଏଠି ବର୍ଷାରେ ମୋର ବହୁତ ଥର ସ୍କୁଲ୍ ମାନେ ଆମେ ସ୍କୁଲ୍ ମାନେ ଆମର ଏଠି ସ୍କୁଲ୍ ଥିଲା କୋଡିଏ ଦଶ ଷୋହଳ କିଲୋମିଟର ଯିବା ଆସିଆ ଡେଲି ବତିଶ କିଲୋମିଟର। ତ ଆମେ ସ୍କୁଲ୍ ଅଧା ଯାଇଥିବୁ, ଅଧା ବାଟ ପଳେଇଥିବୁ ତାପରେ ଡିକ୍ଲେୟାର ହବ ଯେ ସ୍କୁଲ୍ ଛୁଟି। ଆମେ ଏମତି ଯାଇକି ସ୍କୁଲ୍ ରେ ବସୁ ମ୍ୟାମ୍ ମେମ୍ ସାର୍ ଏମତି ଆସନ୍ତି ନା, ସେମାନଙ୍କ ଥୋଡି ନା ଛୁଟି ଥାଏ। ପିଲାମାନଙ୍କ ପାଇଁ ତ ଛୁଟି ହେଇଥାଏ। ତ ଆମେ ଯାଇକି ସେଇଠି ସ୍କୁଲ୍ ରେ ଯାଇକି ବସିବୁ, ଏମିତି ଓ, ଓ ଗୋଟେ ଗୋଟେ ଥରେ ଆମେ ଯାଇଥିବୁ ଅଧା ବାଟରେ ଆସିବୁ ମୁଁ ଟିଫ୍ ଫିନ୍ ଅଧା ଖତମ କରିଦେଇଥିବୁ, ଆଉ ଗୋଟେ ଥର ଥର ସ୍କୁଲ୍ ଯିବା ଟାଇମ୍ ରେ ଆମର ଏଠି ଗୋଟେ ଗାଁ ଟେ ଥିଲା, ସେଇଠୁ ଟିକି କାଟୁ ଥିଲେ ତାଙ୍କର ଟ୍ରାନ୍ସଫର୍ ହେଇଯାଇଛି ବେଲି ସେ ଗାଁ ରେ ପେମ୍ ଯୁ